ହ୍ୟାଲୋ।
ହଁ ହ୍ୟାଲୋ। କ କଣ କି କଲ୍ କଲ ଏତେ ଦିନ ପରେ?
ହା ହା ହା
ଏଇ ମୁଁ ବାରିଆଡେ ବୁଲୁଥିଲି।
ଆଉ ସବୁ ଭଲ ଅଛନ୍ ନା?
ବାରିଆଡେ ବୁ ହଁ ସମସ୍ତେ ସେମିତି ଭଲରେ ଅଛନ୍ତି ଆଉ, ଗରମରେ କେମିତି ରହିବେ ଜାଣିପାରୁଥିବ ଆଉ।
ହୁଁ। ନାଇଁ ଏଇ ଯୋଉ ଗରମ ହଉଛି, ଆଗରୁ କଣ କୁହନି ଏଠିି ବେଶୀ ଲୋକଙ୍କୁ ହେଇଯାଉଥିଲା, କଣ କୁହନି? ସନଷ୍ଟ୍ରୋକ୍ ହଉଥିଲା। ଆଉ ଏନାକେ ଲୋକ ସବୁ ପୁରା ଚାଲାକ ହେଇଗଲେଣି, ଆଉ ବେଶୀ ଖରା ହେଲା ବେଳୁ ଘରୁ ବାହାରୁ ନାହାଁନ୍ତି।
ସେଇପରା।
କାମ ଥିବ ଯଦି-ଇମ୍ କଣ କହିଲ? ମୁଁ କହିଲି ଯାହା ବଜାରରେ, ସିଏ ଆଉ କଣ କରୁଛନ୍ତି କୁହନି?
ହଁ, ହଁ କଣ କହୁଥିଲ କହିଲ କହୁନ? ହଁ, ମୁଁ କହିଲି
ମୁଁ କହିଲିଁ ଯାହାର ଆ ମାନେ ଲୋକ ସବୁ ଏମିତି ଚାଲାକ ହେଲେଣି ଯାହାର କାମ ଥିବ ସେ ସଖାଳୁ ସାରି ଦଉଛନ୍ତି। ଆଉ ଏଇ ଯୋଉ ଖରା ହଉଛି ସିଏ ଆଉ କାହିଁ ଯାଇଁକି ଦେହ ପାହ ଖରାପ କରିବେ, କୋଉଠି ଚେତା ବୁଡିକି ପଡିବେ!
ହଁ, ଠିକ୍ କଥା। ଆଉ କଣ କହିଲ ଆ-ଆଗରୁ ତ ମାନେ କୁହନି ଆଗରୁ ଏତ୍ ଏତେ ମାନେ ଖରା କହିଲେ ଏତେ ନଥିଲା କିନ୍ତୁ ସଂଷ୍ଟ୍ରୋକ୍ ହେଇଯାଉଥିଲା ଇଏହଉଥିଲା କାହିଁ ଲୋକ୍ କମାନେ ଏତେ କେୟାର କରୁନଥିଲେ ନା, ବଟଲ୍ ଫଟଲ୍ ଆଜିକାଲି ସବୁ ଯୁଆଡେ ଗଲେ ପାଣି ପୁରା ସଫିସେଣ୍ଟ ନଉ ଚନ୍ତି ଏତେ ବି ଖରାକୁ ବାହାରୁ ନାହାଁନ୍ତି। ତ ସେଇଥିପାଇଁ ଟିକେ ଲୋକମାନେ ଏବେ କହିଲେ ବହୁତ ଇଏରେ ଅଛନ୍ତି, ଭଲରେ। ଆଗରୁ ତ ବହୁତ ମାନେ ଏମତି ନ୍ୟୁଜ୍ ଆସେ ଯେ ଏତିକି ଲୋକ ମରିଗଲେ। ଯଉ ଅଂଶୁଘାତରେ। ଏଇଭଳିଆ ହୁଏ ଆଉ।
ମାନେ କଣ କୁହନି? ଏତେ ଗରମ! କାହିଁ ହଉଛି କୁହନି, ବେଶୀ ଯଉ ସହର ମାନଙ୍କରେ ଯେଉଁ ଏସି ଫେସି ଲଗେଇ ଏକେ ତ ଗଛ ଅମ୍ ଗଛ ପଛ ଆଉ ନାହିଁ। ଏସିି ଲଗେଇଲେ ସେ ଯୋଉ ଗରମ ଗ୍ୟାସ୍ ବାହାରେ ଏସିି ରୁ, ମାନେ ଯୋଉ ଷ୍ଟାଣ୍ଡ ରୁ ଏସି ଭିତ୍ ତରେ ଯିଏ ରହିବ ସିଏ ଥଣ୍ଡା, କିନ୍ତୁ ବାହାରକୁ ଯୋଉଟା ଥିବ ସେଇଟାରେ ଖାଲି ଗରମ ପବନ। ଆ ସେଇ ଗରମ ପବନ ସବୁଆଡ଼େ ସବୁଆଡ଼େ ମିଶି ମିଶାଇ ବେଶୀ ଗରମ ହଉଛି ଆଉଁ।
ହଁ, ବରା। ଫୁଣି ଗଛ ଫଛ ଆଜିକାଲି ଯେଉ କାଟୁଛନ୍ତି, ହଁ ହଁ।
କୁଆଡେ ଯାଉଛନ୍ତି ନା, ବୁଲାବୁଲି କରିବା ପାଇଁ?
ହଁ, ଏମିତି ତ ଗରମ ହଉଛି, ତଥାପି ଆମେ ଭାବିଛୁ କି ଦେଖିଆ ଏଥର କେଉଁଝର୍ ଆଡେ ଯିବୁ ବୋଲି ଭାବୁଛୁ! କେଉଁଝର୍ ଟା ବି ଟିକେ ଥଣ୍ଡା ଲାଗେ ନା! ହଁ, ନୂଆ ଡ୍ରେସ୍ ତ ମୁଁ ଆଣିନି! ନୂଆଁ ଡ୍ରେସ୍ ତ ମୁଁ ଆଣ୍ ଆଣିନି କିନ୍ତୁ, ଏଥର କଣ କହିଲ, ମାମୁଁ ହଟି ଯାଇଥିଲି ମୋ ମାମୁଙ୍କ ପୁଅଙ୍କର ବାହାଘର ଥିଲା? ତ ତାଙ୍କର ଡ୍ରେସ୍ ଦେଇଥିଲେ, ଆଉ ମୁଁ ସେଇଟା ତ ଅଛି ଆଉ ଦେଖିବା ରଜ ଆସ୍ ସୁ-ଉ ଗୋଟେ ଦି ଦିନ ଥିବ ଯଦି ହବ ମୁଁ ପରି ମାନେ ପିନ୍ଧିବି କି କଣ ଆଣିବି ଆଉ? ମୋର ପୁଣି ପରୀକ୍ଷା ବି ଅଛି, ପରା ରଜରେ ପଡୁଛି ମୋ ଏକ୍ଜାମ୍ ଅଛି ରଜରେ।
ଅହ, ଖୁସି ହେଇପାରିବ, ଖୁସି ହେଇପାରିବ ହେଇପାରିବନି।
ସେଇପା! ସେଇଥିପାଇଁ ମୁଁ ଏଥର ଭାବୁଛି ଡ୍ରେସ୍ ଆଣିବି ନା ଆଣିବିନି ସେୟା ଭାବୁଥିଲି।
ମାନେ କଂ ଚୁଂ ଖୁସ୍। ଆମର ତ ରଜ-ଅ କଣ କୁଅନି? ଆମ ରଜ ପାଇଁ ପିଲାମାନଙ୍କର ଆଇସାରିଲାଣି।
ଆଚ୍ଛା।
ଆସିସାରିଲାଣି ତାପରେ ଆମର ଆମେ ଆଣିନୁ କଣ ଆମେ ଆଣିମୁ ପିଲାମାନେ ପିନ୍ଧନ୍ତୁ ଆଗ। ଆଉ। ରଜ ତ ଆମ ଆଡେ ଭଲ ହୁଏ ତମେ ଆସ ଆମ ଆଡେ।
ହଁ କି ତମର କେମିତି କଣ ରଜ ହୁଏମ?
ଆମର ରଜ କଣ କହନି ରଜ ତ ହୁଏ ପାଞ୍ଚ ଦିନ। ରଜ ଥିବ ମାନେ ଝିଅ ମାନେ ଆଗେ କୋଉଠି କୋଉଠି ଭଲ ଡ୍ରେସ୍ ମିଳିବ କୋଉଠି ଭଲ ମାନେ ଚୁଟି କଟା ହବ କୋଉଠି ତାଙ୍କର ଯେତିକି ମାନେ ଷ୍ଟାଇଲ ଜିନିଷ ସି ଆଗୁଆ ସବୁ ଚିନ୍ତା କରିକି ରଖିଥିବେ ରଜ ପୂର୍ବରୁ ରଖିଥିବେ ରଜ ହବ ତ ତାଙ୍କର ଚାଲିଲା ଆଉ। ଆଉ କୋଉଠି କୋଉଠି କୋଉଠି ଆମେ ବୁଲିଯିବା ଆଗୁଆ ସେମାନେ ଯୋଜନା କରିଥିବେ।
ହଁ।
ଫାଷ୍ଟ ରଜ ପୂର୍ବଦିନ ତ ପାଣି ବୁହା ହୁଏ। କଣ କରନ୍ତି ନା ଆମ ଆଡ଼େ ଆଗେ ଫାଷ୍ଟ ସକାଳୁ ଝିଅ ପିଲାମାନେ ଯାହା ଯେମିତି କରିକି ଆଗ ପାଣି ସବୁଆଡ଼େ ବୋହିକି ରଖିବେ। କାହିଁକି ନା ରଜ ତିନି ଦିନ ପାଣି ବୁହା ଆଉ କାମ କରିବେନି ବେଶି
ଆଚ୍ଛା।
ପାଣି ପୁରା ବୋହିକି ରଖିଥିବେ ଯେଉଁ ତାପରେ ତା ରଜ ତିନି ଦିନ ଖାଲି ବୁଲିବେ ଖାଇବେ ଦୋଳି ଖେଳିବେ ତାପରେ ଫାଷ୍ଟ ରଜ ଦିନ ତ ପୁରା ସଜବାଜ ହେଇକି ପୁରା ମୋବାଇଲ ଧରିକି ଚାଲିଲେ ଫଟୋ ଉଠିବ ମୁଁ କୋଉଠି ଦୋଳିି ଦୋଳି ଖେଳ ମୁ କୋଉ ଠାକୁର ଜାଗାକୁ ଯିବା ଏମିତି ତିନି ଦିନ ପୁରା ପାର ହେଇଯିବ। ତା ପରଦିନ ତ ଠାକୁର ଗାଧେଇ ଦିଅନ୍ତି ତାଙ୍ଗୁ ବାଡେଇ ଦଅନ୍ତି।
ହଁ ଆଉ କଣ କହିଲ ଆଜି କାଲି ଯୋଉ ସବୁ ଆଜି କାଲି ହଉଚି ମେନ କଥା ହଉଚି ନୂଆ ଡ୍ରେସ ପିନ୍ଧିକି ଫୋଟୋ ଉଠାଇବା। ଫଟୋ ଉଠେଇ ଦେେଲା ପରେ ଶଇଲା ରଜରେ ଆଜିକାଲି ଆଉ କଣ ସେଇଭଳିଆ ଆଗ ଭଳିଆ ଯଉ ଦୋଳି ଖେଳ ହଉଥିଲା ମଜା ହଉଥିଲା ଆଜ କାଲି ଆଉ କଣ ଚାଲିଛି? ସେଇ ଫଟୋମୋଟ ଦିଟା ଉଠେଇ ଦେଲେ ନୂଆ ଡ୍ରେସ ଖୋଲିଦ ଦେଇକି ବସି ପଡିଲେ ଘରେ।
ହଁ ତାପରେ କଣ କନି ବେଶୀ ପାଇଁ ଫୋନ ଫୋନ୍ ବାହାରିଲା ଦିନୁଠୁ ସବୁ ଟିକେ କମି କମି ଯାଉଛି ତା ପରେ ବି ଅଛି ଗାଁ ମାନଙ୍କରେ ଦୋଳି ଫୋଳି ତମର ପଡେ ନା ପଟା ଦୋଳି ପଡେ ନା?
ଆମର ଆମ ଗାଁ ଟା ତମେ ଜାଣିଥିବ କ ଟିକେ ଛୋଟ ଗାଁଟେ ନୁହେଁ କି? ତ ଆଗରୁ ବହୁତ ଭଲରେ ଅବଶ୍ୟ ହଉଥିଲା ପଠ ପଠା ଦୋଳି ଏବେ କୋଉ ଗୋଟେ ଅଧେ ପକାଉଛନ୍ତି ଏମିତି ଆଉ। ଏତେ ଗାଁ ରେ ଆଉ ନାହାନ୍ତି ନା ଛୁଆ ନାହାନ୍ତି କେହି ଗାଁରେ ରେ ଆଉ ରହୁନାହାନ୍ତି ତ ସେଥିପାଇଁ ପିଲା ଥିଲେ ସିନା ପକାନ୍ନ୍ତି ଇଏ କରନ୍ତି କେହି ତ ନାହାନ୍ତି ଏତେ ଛୁଆ ବି ଆମ ଗାଁରେ ନାହାନ୍ତି। ତ ସେଥିପାଇଁ ଏତେ କିଛି ନାହିଁ ସେଲିବ୍ରେସନ।
ମାନେ ଯୁଗ ଯେତେ ଆଗକୁ ଆଗକୁ ଯାଉଛି ସେତେ ଆମର ପ୍ରାକୃତିକ ଜିନିଷ ସବୁ ହଁ ସବୁ ଖସି ଖସି ଯାଉଛି। ନା କିନ୍ତୁ ଆମ ଆଡେ ଦୋଳି ପଡେ କାହିଁ କୁହନି ଆମ ଆଡେ ଟିକେ ପୁରୁଣା ଲୋକ ସବୁ ଅଛନ୍ତି ନା ଗାଁ। ଗାଉଲି ମାନେ ଦୋଳି ପଡିବ ଯାହାହେଲେ ରଜ ଆଗରୁ ଦୋଳି ପଡ଼ିବ ରଜ ସରିବାର ପାଞ୍ଚ ଛଅ ଦିନ ପର୍ଯ୍ୟନ୍ତ ଦୋଳି ପଡ଼ିଥିବ।
ହଁ।
ଆମର କଣ କହନି। ପଟା ଦଳି ପଡ଼େ ସେ ବାଉଁଶ କୋଉଠୁ ଠିକ୍ କରିକି ଝିଅମାନେ ଆଣିବେ। ତାପରେ ଦୌଡା କାହାର ମୋଟା ରଶୀ ଦୌଡା ଅଛି ତାଙ୍କର ଯାଇ ଖୋଜିବେ କାହାର ଅଛି? ତାପରେ ଗୋଟେ ଭଲ ଶକ୍ତ ପଟା ଗୋ ଟେ ଆଣିବେ ଆଣିକି କାହାକୁ ବର ଗଛ ହଉ ନହେଲେ ତେନ୍ତୁଲି ଗଛ ହଉ। ସେଇଟି ବାନ୍ଧିଲେ ସେ ତାଙ୍କର ଆରାମରେ ଖେଳିବେ ଆଉ ତାପରେ ରଜରେ ପାନ ଖାଅ ନା
ହଁ ପାନ ଆମର ଖାଉ। ହଁ ରଜପାନ ଖାଆନ୍ତି ଆଣନ୍ତି ମୋ ଭାଇ ଆଣନ୍ତି। ଖାଉ ଆଉ ରଜପାନ ବିନା ତ ରଜ ଅଧୁରା ଆଉ ତମେ ଖାଉ ଖାଅନା?
ରଜ ପାନ। କଣ କୁହନି ସିଏ କଣ କହନି ତମେ ଦୋକାନ ହେଇଯିବ ଏମିତିରେ ଦୋକାନରେ ଏଇନା ତିନି ଚାରି ଟଙ୍କା ହେଇଥିବ ପାନ କିନ୍ତୁ ରଜରେ ହେଇଯିବ ପାନ ଦଶ ଟଙ୍କା। ତମେ ତ ନିହାତି ତମକୁ ଆଣିବାକୁ ପଡିବ।
ହଁ ତାଙ୍କର ଲାଭ ଏଇଥିରେ।
କିନ୍ତୁ ହେଇଯିବ କଣ କୁହନି ସେ ପାନଟା ତମେ ଖାଇବ ପୁରା ପାଟି ପୁରା ଫୁଲ ଆଉ ଆଉ ଜାଗା ନଥିବ।
ହଁ ଆଉ ତମ ହଁ ପରା ଆଉ ପରା ଷ୍ଟାଇଲିଶ ସେ ମାନେ ବହୁତ ସୁନ୍ଦର ଲାଗେନି ସେ ପାନର ଦେଖିବା ପାଇଁ ବି।
ହଁ ହଁ ସି ଗୋ ଚେରି କୋଳି ପକେଇ ଗୋଟେ କାଠ କଣ ଖେଞ୍ଚିଦେଇଥିବେ। ସେ ଟିକେ ଆହୁରି ଟିକେ ଭଲ ଲାଗିବ ଦେଖିବା ନାଇଁ ତାକୁ ଖାଇଲେ ବି ପାନ ଭଲ ଲାଗେ। ଆଉ କଣ ଖାଇଲେଣି କଣ?
ଏଇ ସକାଳୁ ତ ଖାଇଥିଲି ବିସ୍ ହଁ ବିସ୍କୁଟ ଆଉ କୁୁରୁକୁରି ଆଉ ଏମିତି ଖାଇଥିଲି ଚା ସହିତ ବିସ୍କୁଟ ଖାଇ ଦେଇଥିଲି। ଆଉ ଗୋଟେ ପପକନ୍ କୁୁରୁକୁୁରିଟେ ଖାଇଥିଲି। ଆଉ ଏଇନା ଯାଉଛି ଯେ କଣ ଟିକେ ଭାବୁଛି ପଖାଳ ଖାଇଦେବି ଆଜି ବୋଉ କରିଦେଇଥିଲା। ବିଲାତି ବଡ଼ି ସବୁ ଭାଜି ଦେଇଥିଲା ତ। ପତି କହୁଥିଲା ପଖାଳ ଖାଇବା ପାଇଁ ମୁଁ କହିଲି ମୁଁ ତ ଟିକେ ଟ୍ୟୁସନ ଥିଲି ମୁଁ କହିଲି ଆଉ ଟିକେ ପରେ ଖାଇବି ଆଉ। ଆଉ ମୁଁ କହିଲି ତମ ଆଡ଼େ ଟିକେ କଲ୍ କରିଦିଏ ତାପରେ ଖାଇବି ଯାଇକି ଆଉ। ତମେ କଣ କରୁଥିଲ ଏବେ?
ଆହା ମୁଇ ଏଇ ଛୁଆ ପାଠ ପଢୁଚନ୍ତି ତାଙ୍କ ପାଖରେ ବସି। ଛୁଆ ପାଠ ପଢୁଛନ୍ତି ତାଙ୍କ ପାଖରେ ବସିଛି କିନ୍ତୁ, ଆମେ ଖାଇନୁ କାହିଁ କୁୁହନି? ଆମେ କାଲି ଟିକେ ପିଠା ଖାଇ ଦେଇଥିନେନା ଟିକେ ଇଏ କରିକି। କାହିଁ ଭୋକ ହେଇନି ବୋଧେ?
ଓହୋ ଆଉ ଟିକେ ପରେ କରିକି କଣ ଟିକେ ଜଳଖିଆ ଖାଇଦବ ଆଉ?
ଖାଇଦମୁ ଆଉ ଆଜି ବି ଟିକେ ପାଗ କୁଆ ଅଛି ନା କାଁଲେ ଖରା ଅଛି।
ନାଇଁ ମ ଆମ ଆଡେ କାଇଁ କାଁଳିଆ। ପୁରା ଖରା ହଉଚି ଏତେ ଗରମ ହଉଚି କୁଅନି? ଘରୁ ବାହାରି ହଉନି ତମର କାଁଳିଆ ପାଗ କରିଚି ବୋଧେ?
ଆମର ଆଜି ଟିକିଏ ପାଗ କାଁଳିଆ କରିଚି କାଇଁ ସକାଳୁ ଟିକେ ଖରା କରିଥିଲା ଏଇନା କିନ୍ତୁ ଠୁ ପାଗକୁ ଟିକିଏ କାଉଁଳିଆ କରୁଚି। ନକଲେ ତମେ ବଜାରକୁ ବାହାରି ପାରିବନି ଏତେ ଖରା କାଲି ହେଲା। ମାନେ ଉମ୍ ସନଷ୍ଟ୍ରୋକ ବି ହେଇଗଲାଣି ଆମର ଏଠି ଲୋକ ମେଡି ମେଡିକାଲରେ ଭର୍ତ୍ତି ହେଲେଣି ମାନେ ଏମିତି ହଉଛି ଯେ ପୁରା ସାଲାଇନ୍ ଫାଲାଇନ୍ ଲାଗୁଚି ମାନେ ବେଡ଼୍ ଫାଙ୍କା ରହୁନି।
ହଁ ସେଇଟି ହବ ଆମର ଟିକେ ଗାଁ ଟା ନା ସେଇଥିପାଇଁ ଗାଁରେ ଟିକେ ତ୍ରାହି ଅଛି।
ଗାଁ ରେ କଣ କହୁନି ଟିକେ ଗଛ ପବନ ମାନେ ଯୋଉ ଗଛ ପବନ ଟିକିଏ ପତ୍ର ସେ ଯୋଉ ଟିକେ ସୁଲ୍ ସୁଲିଆ ପବନ ଦଉଥିବ। କି ନହେଲେ ଟିକିଏ ଚାଳ ଘର ଯଦି କାହାର ଥିବ। ଟି ଯାହାହଲେ ଥଣ୍ଡା ଲାଗିବ ଏ ଆଉ ବଜାର ଭିତରେ ତ ସେ
ସେଠି ଗ ବହୁତ ଗରମ ହଉଥିବ ଆଉ ଆଜି କଣ କରିବ ଆଜି ରୋଷେଇ ବୋଷେଇ ଆଜି କଣ କରିବ।
ଆଜି ରୋଷେଇ ଆମର ମାର୍କେଟ୍ ଯାଇଛନ୍ତି ପରିବା ଆଣିବା ପାଇଁ।
ଆଚ୍ଛା।
ପରିବା ଆଣିଲା ପରେ ଯାଇଁକି କଣ ରୋଷେଇ ହବ ଆଜି ତ ଯୋଉ ଆଜି ତ ପଖାଳ ହବ ପଖାଳ ସାଙ୍ଗରେ ଆଉ କଣ
ସାଧା କଣ ହବ ଆଉ ଆଜି ତ ମଙ୍ଗଳବାର।
ହବ ଅ
ଆଚ୍ଛା। ହଁ ଆମର ବି କଣଟିକିଏ ସେଇଆ କହିଲେ ବୋଉକୁ କରିଲେ ହେବ ଆଉ ଆମେ ତ ଦିଇ ଜଣ ଅଛୁ ବୋଉର ମୋର। ଯାହା ଟିକେ କରିଦେଲେ ଖାଇଦବୁ ପଖାଳ ସହିତ ଆଉ।
ହଁ ନା ପଖାଳର ଯୋଉ ଆନନ୍ଦ ଆଉ କୋଉଥିରେ ନାହିଁ ଖରା ଦିନରେ ତ ଗରମ ଖାଇ ହିଁ ହେବନି।
ସେଇଆା ଏ ଖରାକୁ ଗରମ ଖାଇକି ବଞ୍ଚି ହବନି।
ହା।
ପୁଣି ତମେ ଯୋଉ କୋହୁଚ ଯୋଉ ଗଛ ଅଛି ଗଛ ଅଛି ଯେ କିନ୍ତୁ ଗଛ ଟିକେ ହେନେ ହଲୁନି ଦେଖିଲା ବେଳକୁ ପବନ ଟିକେ ହେଲେ ନାଇଁ।
ହଁ ନା ଆମର ଟିକେ ପାଗ ଏଣେ କରିଛି। ଆଥିବ ହେଉ ତାହେଲେ ମୁଁ ରଖୁଛି ମୁଁ ପରେ କେତେବେଳେ କଥା ହେବା?
ହଉ ତାହେଲେ।